ହ୍ୟାଲୋ।
ହଁ।
କଣ କରୁଛନ୍ତି?
ଏଇ ବସଚି ଆଉ। ତମେ କଣ କରୁଚ?
ହଁ ଖାଇ ସାରିଲେଣି?
ହଁ।
ହଁ।
ତମେ ଖାଇସାଲଣି?
କଣ କହିଲେ?
ମୁଁ କଲି ତମେ ଖାଇସାଲଣି କି?
ହୁଁ ଖାଇସାରିଲିଣି।
କଣ ଖାଇଲ?
ଆପଣଙ୍କ ଭୟସ ଟା ଟିକେ ସ୍ଲୋ ରେ ଆସୁଚି।
ଓହୋ ମୁ କହିଲି କନ ଖାଇଲ?
ଏଇ ରୁଟି ଡାଲମା ଆଉ। ଆପଣ?
ଆଉ ଘରେ ସମସ୍ତେ କେମିତି ଅଛନ୍ତି
ହଁ ଭଲ ଅଛନ୍ତି ଆପଣଙ୍କର ସେଠି?
ହଁ ସମସ୍ତେ ଭଲ। ଲଞ୍ଚ କଣ କରିଥିଲ?
ଆଜି ଦିନରେ ହେଇଥିଲା ଭାତ ମାଛ ତରକାରୀ ଆଉ ବରୁଗୁଡି ଆଳୁ ଭଜା ଆଉ।
ହୁଁ। ଆଉ କି କିଏ କିଏ ଅଛନ୍ତି ଘରେ?
ହଁ ହଁ କଳେ ବାପା ବୋଉ ବଡ ଭାଇ ଜଣେ ଆଉ ମୁଁ ସାନ ଆଉ
ହଁ ପଢୁଚନ୍ତି?
କଣ କହିଲେ?
କହିଲି ପଢୁଚନ୍ତି?
ହଁ ପଢା ଚାଲିଚି ଆଉ।
ଆଚ୍ଛା।
ଆଉ ଆପଣ ରଜରେ କେମିତି କଣ ସବୁ ବୁଲାବୁଲି କଲେ ଟିକେ କୁହନ୍ତୁ?
ହଁ ଆମ ଗାଁ ରେ ତ ରଜ ମହୋତ୍ସବ ହଉଚି ଏମତି ଯାଇଥିଲୁ ବୁଲି ଆସି ଯାଇଥିଲୁ ଯୋଉ ଖରା ହଉଥିଲା ନା ବୁଲିବାକୁ ପଳେଇ
ଆଉ ରଥଯାତ୍ରା କଣ କୁଆଡେ ଯିବା ପାଇଁ ପ୍ଲନ୍ ଅଛି କି ନାଇଁ?
ନା ନା ରଥଯାତ୍ରା ଆମ ଗାଁରେ ଯେମିତି ଆ ଦର୍ଶନ କରିବୁ।
ଉୁଁ ହୁଁ। ଆଉ ଆପଣଙ୍କର ମାନେ ଗାଁରେ ବୁଲାବୁଲି କରିବା ପାଇଁ କିଛି ଜାଗା ଅଛି କି?
ହଁ ଭଲ ଜଗନ୍ନାଥ ମନ୍ଦିର ଅଛି। ବହୁତ ବଢିଆ ମାନେ ଭଲ ଲାଗିବ ମନ୍ଦିର। ସେ ପାଖାପାଖି ସାଇ ମନ୍ଦିର ଅଛି ଶିବ ମନ୍ଦିର ଅଛି। ହନୁମାନ ମନ୍ଦିର ଅଛି ବହୁତ ସାରା ମନ୍ଦିର ଅଛି ଗୋଟେ ପାଖରେ ଭଲ ଲାଗେ
ଆପଣଙ୍କୁ ଖୁନେ କୁମାନେ କଣ ଖାଇବା ପାଇଁ ବହୁତ ଭଲ ଲାଗେ।
ମତେ ସେମିତି କହିଲେ ମତେ ପୁଡି ନୁହ ମାନେ ଖାଇବା ଜିନିଷ କଣ ଏତେ ହୁ ଖାଇବାକୁତ ନାଇଁ କିନ୍ତୁ ଭଲ ଲାଗେ ମିଠା ଉପରେ ଯାହା ଆଉ
ଆଉ ମାନେ ଘରେ ରୋଷେଇ ହେଇଥିବା ଆ ଜିନିଷ
ଘରେ ଆସିଲ ମାନେ ପନିର୍
ହୁଁ ହୁଁ ଆ ଆଇଁଷ ଆପଣ ଖାଆନ୍ତି କି ଭେଜିଟେରିଆନ୍
ମୁଁ ମା ଆଇସ ଖାଇ
ମାନେ ସେଥିରେ କୋଉ ମାନେ ଖାଇବା ଭଲ ଲାଗେ
ଚିକେନ
ଉଁ ହୁଁ ଆପଣଙ୍କୁ ସେଟା ବନେଇ ଆସ ଭଲସେ?
ହୁଁ ମୁଁ ନିଜେ ବନେଇ ହିଁ ଠିକ ସେ ଖାଇ ନହେଲେ ଅଲଗା କା ବନେଇଥିଲି ମତେକି ଖାଇବାକୁ ଭଲ ଲାଗେ।
ଉଁ ହୁଁ।
ତମକୁ କଣ ଭଲ ଲାଗେ?
ମାନେ କୋଉ ଉପରେ ପରେ ଘରେ ଅନ୍ଧାର ରୋଷେଇ କି କଣ?
ହଁ।
ସେମିତିରେ ଯୋଉ ଘରେ ଚିକେନ କଷାକୁ ପଖାଳ ଭାତ ଭଲ ଲାଗେ। ଏଇ ଆଉ ବାହାରେ ଖାଇବା ହେଲେ ବିରିୟାନୀ ଆଉ।
ଉଁ ହୁଁ।
ଘ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତେ ଭଲ ଅଛନ୍ତି।
ଆଉ ଆପଣଙ୍କ ଘରେ ଗାଈ ବାଛୁରୀ ରଖନ୍ତି କି ନାହିଁ?
ହଁ ଅଛନ୍ତି ଆମର ଦିଟା ଗାଈ ମାନେ ଗୋଟେ ଗାଈଟି ଆଉ ତାର ଗୋଟେ ଛୁଆଟେ। ତମର।
ଆମର ତ ବୋହୁତ ଗୁଡାଏ ଗାଈ ବାଛୁରୀ ରଖନ୍ତି ବହୁତ ଅଛନ୍ତି। ଆପଣ ମାନେ କେତେ ଯାଏ ପାଠ ପଢ଼ା ପୁଢି଼ କଣ କରୁଛନ୍ତି?
ମୋର ପ୍ଲସ୍ ଟୁ କମ୍ପ୍ଲିଟ୍ କରିଛି ପ୍ଲସ୍ ଥ୍ରୀ କନି ଆଉ।
ହୁଁ। ଆଉ ଆଗକୁ କଆଡେ ବୁଲି ବୁଲାଇ ଯିବା ପାଇଁ ମାନେ କିଛି ଭାବିଛନ୍ତି କି ନାଇଁ?
ଦେଖିବା କଣ ହଉଛି ହଜବେଣ୍ଡ ବାହାରେ ରହୁଛନ୍ତି ନା। ସିଏ ଆସିଲେ ଜଣା ପଡି଼ବ।
ହୁଁ। ଆପଣ ତାଙ୍କ ସହ କୁଆଡେ ଯାଉହାନ୍ତି ବାହାରକୁ?
ତାଙ୍କ ସହ ଯାଇଥିଲି। ସେଇଠି ବୁଲାବୁଲି କରୁଥିଲୁ ଆଉ କୁଆଡେ ଯାଇନି।
କୋଉଠି ରହୁଛନ୍ତି ସେ?
ସିଏ ଏବେ ଅଛନ୍ତି ଉଁ କ ବିଜୟବାଡା ରେ।
ଅ ହ। କଣ କରୁଛନ୍ତି ଜବ କଣ କରୁଛନ୍ତି?
ଇଏ ଟ୍ରାନ୍ସପୋର୍ଟିଂ ଲାଇନ୍ ଅଛନ୍ତି।
ଆପଣ ଙ୍କର ମାନେ କିଛି ଇଚ୍ଛା ନଥିଲା ଜବ୍ କରିବା ପାଇଁ?
ଜବ୍ ସେମିତି ତ ଇଚ୍ଛା ଥିଲା ହେଲେ ମ୍ୟାରେଜ ପରେ ଆଉ ଜବ୍ ଲାଇନ କୁ ଏତେ ଧ୍ୟାନ ଦେଲିନି। ପିଲା ଛୁଆଙ୍କ କଥା ବୁଝି ନା।
ଆପଣଙ୍କ ଶାଶ। ଭଲ ଅଛି।
ହଁ ସମସ୍ତେ ଭଲ ଅଛନ୍ତି।
ଆଛା ସେମାନେ ଖାଇସାରିଲେଣି?
ହଁ ଖାଇକି ରେଷ୍ଟ କରୁଛନ୍ତି ଆଉ
ଲାଇନ୍ ଥିବ ନା?
ହଁ। ତମ ସେପଟେ ନାହିଁ କି?
ନା ଆମର ଏପଟେ ଜଙ୍ଗଲ ବାଟ ଦେଇକି ଆସୁଛି ତ ଲାଇନ୍ କୋଉଠି ଗଛ ପତ୍ର ମାନେ ଡାଳ ପଡିଯାଉଛି ତ ବାଗିଲେ ଯେତେ ବି କଉଠୁ କଟି ଯାଉଛି ସେ ଜାଣିପାରୁନାହାନ୍ତି ମାନେ ବହୁତ ଥର ବାଗଉଛନ୍ତି ସେ ପୁଣି ଦେଲେ ବି ଟିକେ ସମୟ ରହୁଛି ପୁଣି ପଳେଇ ଯାଉଛି। ଆଉ ଆପଣଙ୍କର ସେପଟେ ଗାଁ ମନ୍ଦିର କୋଉ ମନ୍ଦିର ଯିବାକୁ ଭଲ ଲାଗେ?
ଆମର ଜଗନ୍ନାଥ ମନ୍ଦିର।
ମାନେ ଓଡିଶାରେ ରହିଲେ ତ ଜଗନ୍ନାଥ ଯେ ଗୋଟେ ମାନେ ଅଧିକ ଟିକେ ଭଲ ଲାଗନ୍ତି।
ହୁଁ।
ମାନେ ଆପଣଙ୍କୁ ମାନେ କେଉଁ ଠାକୁର ମାନେ ଟିକେ ଅଧିକ ପସନ୍ଦ?
ମତେ ମଙ୍ଗଳା।
ଉଁ ହୁଁ। ମୁଁ ଝିଅ ପିଲାମାନଙ୍କୁ ତ ମଙ୍ଗଳା ମା ହଁ ତାରିଣୀ ମା ମାନେ ଏସବୁ ଆସନ୍ତି ଆଉ
ହଁ ନାଇଁ ଆଜିକାଲି ତ ବହୁତ ପିଲାଙ୍କ ମହାଦେବ ବି ପସନ୍ଦ ହେଇଯାଉଛନ୍ତି। ସମସ୍ତେ ପ୍ରାୟ ମହାଦେବ।
ଆପଣ ମାନେ ଓଷା ଫୁଷା କରନ୍ତି କି ନାହିଁ?
ହଁ କରେ।
ଖୁଦୁରୁକୁଣୀ କରନ୍ତି?
ହଁଁ ସେ ଝିଅ ଥିଲାବେଳେ କରିଛି ଏବେ ଆଉ କରିନି ଆଉ
ହୁଁ ହୁଁ। ଆଚ୍ଛା ହଉ ଆପଣ କଣ କରନ୍ତୁ ଟିକେ ଘରେ ଡାକୁଛନ୍ତି କାମ ଅଛି ତ ଯାଉଛି ଆଉ
ହଁ।
ରଖୁଛି।
ହୁଁ ହୁଁ।